ହ୍ୟାଲୋ! ହଁ ଭଉଣୀ ଭଲ ଅଛନ୍ତି?
ହଁ ଭଲ ଅଛି।
ଆଉ କଣ କରୁଚନ୍ତି? ଓହୋ! ହଁ।
ହୁଁ।
ଆଉ କୁହନ୍ତୁ, କଣ ସବୁ ତମ ପରିବାର ସମସ୍ତେ ଭଲ ଅଛନ୍ତି? ହ୍ୟାଲୋ! ହଁ, ହଁ, ହଁ। ହଁ, କୁହନ୍ତୁ, କୁହନ୍ତୁ। ଶୁଭା ଯାଉଛି।
ଆଉ ଆପଣ କୋଉଠି ରହୁଛନ୍ତି?
ମୁଁ ହାଇଦ୍ରାବାଦରେ ରହୁଛି।
ହାଇଦ୍ରାବାଦ କୋଉ କୋଉ ରାଜ୍ୟରେ ଅବସ୍ଥିତ?
ଆଁ ତେଲଙ୍ଗାନା ଡିଷ୍ଟ୍ରିକ୍ଟ୍ ଟୁ। ଆ ହଉ ତମେ କୋଉଠି ରହୁଚ? ସବୁ ଫେମସ୍ କଣ ଏମିତି? ଏଇଠିତ ବିରିୟାନୀ ସବୁଠୁ ଫେମସ୍। ହୁଁ, ଆଉ କିଛି ନାହିଁ। ବିରିୟାନୀ-ଇ, ସାମ୍ବର ଏ ସବୁ ଫେମସ୍ ଆଉ, କଣ ଆଉ? ହୁଁ, ଆଃ ଆଉ କୁହନ୍ତୁ?
ଆଉ ଆପଣ ସେଠି କୋଉ କୋଉ ପର୍ବପର୍ବାଣୀ ସବୁ ପାଳନ କରନ୍ତି?
ଆମର ମୁଁ ସବୁ ଯେତିକ ଓଡିଶାର ପର୍ବପର୍ବାଣି, ମୁଁ ଏରା ହୁଏ ଯେ ପାଳନ କରେ। ମୋତେ ବହୁତ ଭଲ ଲାଗେ। ଓଡ଼ିଶାର ମୋର ଆମର ପର୍ବପର୍ବାଣିକୁ।
ତାଙ୍କର କିଛି ନୂଆ ପର୍ବପର୍ବାଣି ବିଷୟରେ ଜାଣିନାହାଁନ୍ତି?
ହଁ, ଏଥିରେ ତ ସମୟେନ୍ ଏମାନେ ତ ସମସ୍ତେ ଦେବୀ ମହାପୁରୁଙ୍କୁ ହି ପୂଜା କରନ୍ତି। ଏମାନଙ୍କର ଆଉ ପର୍ବ ବୋଲି କହଣ? ହୁଁ।
ହେ। ତାଙ୍କର ଗୋଟେ ପର୍ବ ବିଷୟରେ କହିପାରିବେ?
ହଁ, ସେଥି ଗୋଟେ ସେ-ସା-ସେମାନଙ୍କର ଗୋଟେ ଆଶ୍ୱିନ ମାସରେ ଗୋଟେ ପର୍ବ ହୁଏ, ଯାହାକି ତାଙ୍କେ ଆମର କେମିତି ପଣା ସଂକ୍ରାନ୍ତି ହୁଏ?
ହୁଁ।
ହୁଁ, ତାଙ୍କର ବି ଗୋଟେ ମାନେ ପୂଜାଡ଼ୀ ହୁଏ, ସେ ତାଙ୍କେ ବି ଏମିତି ଆମେ କଣ? ଆମେ ଆମର ମାନେ ଇ ଏ କୁ ପୂଜା କରୁ ପଣା! ତାଙ୍କେ କଣ କରେ, ତାଙ୍କେ ତାଙ୍କର ମହାପ୍ରଭଙ୍କୁ ପୂଜା କରନ୍ତି। ତାଙ୍କେ ତାଙ୍କର ସେଥିରେ, ଆମେ ଆମର କଣ ନବାର୍ତ, ଏ-ଏସବୁ ଗୁଡ଼ାକ ପକଉ। ତାଙ୍କେ ତାଙ୍କର ନବାର୍ତ, ଆଉ ଯୋଉ ନିମ, ନିମ କଢି ଜାଣିଚନ୍ତି କି?
ଓ ହଁ, ହଁ।
ହୁଁ ସେଟା ମିଶେଇକି ପଣା କରି ବନାନ୍ତି ପଣା କରି ବାଣ୍ଟନ୍ତି ତେନ୍ତୁଳି। ଆଉ ଏସବୁ ପକେଇ ତେନ୍ତୁଳି ଗୁଡ଼ ଆଉ ମାନେ। ସେ ନିମ୍ବ କଢ଼ ପକେଇକି। ସେମାନେ ଗୋଟେ ପଣା ବନାନ୍ତି ପଣା କରିକି ସମସ୍ତିଙ୍କି ବାଣ୍ଟନ୍ତି। ହୁଁ ହୁଁ ଏସବୁ ତାଙ୍କର ପର୍ବ ଆଉ।
ଆଉ କଣ କଣ କରନ୍ତି ସେ ପଣା ସଂକ୍ରାନ୍ତି ଦିନ ଆଶ୍ଵିନ ମାସରେ?
ସେମାନେ ତାଙ୍କର ପଣା ସଂକ୍ରାନ୍ତି ଦିନ ଘରେ ଆରାମ ସେ ଖାନା ମାନେ ତାଙ୍କର ଖାଇବା ବନାନ୍ତି ମଟନ ହଉ ଚିକେନ ହଉ ଯାହା କିଛି। ବନେଇକି ଖାଆନ୍ତି ହିଁ।
ଆଚ୍ଛା ଭଉଣୀ ଚିକେନ ତରକାରୀ କେମିତି ବନାଯାଏ ଜାଣିଛନ୍ତି?
ନାଇଁ ମତେ ସେତେ ଜଣା ନାହିଁ ତମକୁ ଜଣା?
ହଁ ଜଣା।
ହୁଁ କୁହନ୍ତୁ ତ ପ୍ଲିଜ୍ ଟିକେ।
ଓହୋହୋ ଆପଣ ଭଲ ଭାବେ ଚିକେନ ଆଣିବେ।
ହୁଁ।
ଆମେ କ୍ୱାଣ୍ଟିଟି ଅନୁସାରେ ଚିକେନ କୁ ଭଲସେ ଆଣିକି ଆଗ ଧୁଆ ଧୁଇ କରିକି ସଫା କରିଦବା।
ହୁଁ।
ସେଥିରେ ଧଅ ଦହି ଆଉ ଆମର ଯାହା ବି ମସ ଲା ଦହି ପରେ ଆମର ନର୍ମାଲି ଅଦା ରସୁଣ ପେଷ୍ଟ ଟିକେ। ଆଉ ଆମର ଜିରା ଗୁଣ୍ଡ ଧନିଆ ଗୁଣ୍ଡ ଚିକେନ ମସଲା ଗରମ ମସଲା ଆଉ ଗୋଟା ମସଲା ଯଦି କିଛି ଅଛି। ତାହଲେ ସବୁ ପକେଇକି ଭଲ ଭାବରେ ତାକୁ ମ୍ୟାରିନେଟ କରି ରଖିଦବ।
ହୁଁ।
ଚିକେନ ମ୍ୟାରିନେଟ ହେଲା ଭିତରେ
ହୁଁ।
ଅ ଆମେ କଣ କରିବା ଗୋଟେ ଆଳୁ ଆପଣ କାଣ୍ଟିଟ ଅନୁସାରେ ଦୁଇରୁ ତିନଟା ଆଳୁ ନେଇପାରିବେ। ଦୁଇରୁ ତିନଟା ଆଳୁକୁ ଭଲସେ ଧୋଇକି ନା ତାକୁ କାଟିଦବା। ମାତ୍ର ଚାରି ପିସ୍ କରିବା ଗୋଟେ ଆଳୁକୁ ବିସ୍ ଛୋଟ କରିବାନି ତାପରେ ଆମେ ବାଟିଥିବା ଗୋଟେ ମସଲା କସୁ କରିଥିଲେ ଭଟା ମାନେ ଆମର ନର୍ମାଲି ଅ ଗୋଟା ମସଲା ଯାହା ଯାହା ଥାଏ ଚିକେନ ମସଲା ନହେଲେ ଆଣିବା। ଚିକେନ ମସଲା ପାଇଁ ଯାହା ଯାହା ପ୍ରସ୍ତୁତ କରବା କଥା ଅଦା ରସୁଣ ପେଷ୍ଟ। ଆଉ ଜିରା।
ହୁଁ।
ଉଁ ଜିରା ଅଦା ରସୁଣ ଜିରା। କିଲା ଲଙ୍କା ଯଦି ଆପଣ ପକେଇବା ପାଇଁ ଚାହେଁ ତାହେଲେ ପକେଇପାରିବେ। ଏସବୁ ପକେଇକି ଭଲ ତାର ଗୋଟେ ପେଷ୍ଟ ତିଆରି କରିବା ସେପ ଟମାଟକୁ ଆପଣ କାଟିଦେବେ। ଚାରି ପିସ୍ କରିକି ଆଉ ପିଆଜ ପିଆଜକୁ ଗୋଟେ କ୍ଵାଣ୍ଟିଟି ବେଶୀ ରଖିବା। ତାପରେ ଗୋଟେ କଡ଼େଇରେ ଗମ କରିବା ତେଲ ପକେଇବା ସୋରିଷ ତେଲରେ କଲେ ଟିକେ ବେଶୀ ଭଲ ଲାଗେ। ତ ତେଲ ପକେଇବା ସେଥିରେ ଫୁଟଣ ପାଇଁ ଜିରା ପଞ୍ଚୁ ଫୁଟଣ ଯାହା ଜିରା ଆମର ଓ ଆଉ ସୋରିଷ।
ଚିକେନରେ ପଞ୍ଚଫୁଟଣ ପକାଯାଏନି ବୋଲି
ପକାଯାଏନି ପକେଇଲେ ହବ ନ ପକେଇଲେ ହବ ସେଟା ଆପଣଙ୍କ ଇଚ୍ଛା।
ହଁ ହଉ ହଉ ଠିକ୍ ଅଛି କୁହନ୍ତୁ।
ହୁଁ ତାପରେ ଆମେ। ଚିକେନ ଯୋଉ ମ୍ୟାରିନେଟ କରିଥିବା ତାକୁ ଫାତ ତମେ ଆଳୁଡାକୁ ଟିକିଏ ଭାଜିିକି ବାହାର କରିଦବା। ତାପରେ ଯ ମ୍ୟାରିନେଟ୍ କରିଥିବା ସେ ଚିକେନକୁ ପକେଇଦବା। କିଛି ଆଉ କରିବା ଦରକାରନି ତାକୁ ଘୋଡେକି ପନ୍ଦର ମିନଟି ପର୍ଯ୍ୟନ୍ତ ଛାଡ଼ିଦେବେ।
ହୁଁ।
ତାପରେ ପନ୍ଦର ମିନିଟ୍ ପରେ ଆମେ ଆଳୁ। ଯଉ ସେ ଭାଜିକି ରଖିଥିବା ଟମାଟୋ ଚିକେନ ମସଲା। ପକେଇକି ତାକୁ ଆଉ ଗୋଟେ ଦଶ ମିନିଟ କୁକ ହବା ପାଇଁ ଛାଡି ଦବା। ତେତେଳେ ଉଁ ମାନେ ତମର ଚିକେନ ଟା ଆମର ଯୋଉ ମସଲାରୁ ଛାଡି ଯାଇଥିବ ତେଲ ସହିତ।
ହୁଁ।
ଭଲ ସୁଖ ହେଈଯାଇଥିବ ଯଦି ଆପଣଙ୍କୁ ପସନ୍ଦ ତାହେଲେ ଆପଣ ହାପ୍ କପ ପାଣି ଦେଇପାରିବେ। ଯଦି ଆପଣଙ୍କୁ ପାଣି ବେଶୀ ପସନ୍ଦ ନୁହଁ ତା ତ ଆପଣ ଖାଇପାରିବେ ସେମିତି ଯଦି ଖାଇଲେ ତାହେଲେ ସେ ଚିକେନ୍ କ ଶାଇଯିବ ପାଣି ଦେଲେ ଆପଣ ତରକାରୀ ହବ। ଆପଣ ତାକୁ ପିଆଜ ଆଉ। କାକୁଡି ଏସବୁ ସାଲାଡ ବନେଇକି ତା ସହିତ ଖାଇବେ ଭଲ ଲାଗେ। ଉପରେ ଟିକିଏ ଧନିଆ ପତ୍ର ପକେଇ ପାରନ୍ତି ବାସ୍ନା ପାଇଁ। ଆଚ୍ଛା ଆପଣ ଆଉ କୋଉ ରେସିପି ଜାଣିଛନ୍ତି କି?
ହଁ ମୋତେ ସେମିତି ତ ମାନେ ମୁଁ। ମତେ ବହୁତ ଅଣ୍ଡା ତରକାରୀ ଖାଇବାକୁ ଭଲ ଲାଗେ। ଏ
ସୁପେ ଆଚ୍ଛା ଅଣ୍ଡା ତରକାରୀ କେମିତି କରିକି ଖାଇବାକୁ ଭଲ ଲାଗେ?
ମତେ ମାନେ ପନିର୍ ଟାଇପର ଅଣ୍ଡା ତରକାରୀ କରିବାକୁ ଭଲ ଲାଗେ।
ବା କେମିତି କେମିତି ବନାନ୍ତି?
ସେଇଟା କିଛି ନାହିଁ ତମେ ମାନେ କଣ କରିବେ ଫାଷ୍ଟ ଗୋଟେ। ଗୋଟେ ଟିଫିନ୍ ବକ୍ସ ନେଇଯିବେ ସେଥିରେ କଣ କରିବ ଅଣ୍ଡାଗୁଡ଼ାକୁ ଫଟେଇଦେବେ। ଫଟେଇକି ସେଥିରେ ଲୁଣ। ଆଉ ହଳଦୀ ଗୁଣ୍ଡ ମଚ ଗୁଣ୍ଡ ଆଉ ପକେଇକି। କରିବେ ପାଣି ଗୋଟେ ମାନେ ପାଣି ବଡ ପାତ୍ରରେ। ନେଇକି ସେଇଟାକୁ କଣ କରିବେ ଭଲସେ ମାନେ ଆମ୍ବଡ଼ା ଯେମିତି। ପ ଏ ସରି ଅଣ୍ଡାରେ ଯେମିତି ପନିର ହେଇଯିବ।
ହଁ ହଁ।
ତାପରେ ଯେମିତି ପନିର ତରକାରୀ କରିଦେନ୍ତି ପନିରକୁ ମାନେ ମସଲା ମସଲା ବାଟିକି। ପିଆଜ ତମେ ପନିର ତରକାରୀ। କାଜୁ ଭଜା ଟମାଟୋ ଭଜା ଏଇ ସବୁ ପ ପକେଇଲେ ବହୁତ ଭଲ ଲାଗେ ଉଁ ଭାଜିକି ସବୁ ଜିନିଷ ପକେଇ
ହଁ।
ହୁଁ ହଁ।
ହୁଁ
ପକେଇଲେ ବହୁତୁ ଭଲ ଲାଗିବ।
ଲାଷ୍ଟ ରେ କଣ ପକେଇବେ ସେଇଥିରେ?
ଶେଷରେ ଧନିଆ ପତ୍ର ପକେଇବି।
ହଁ।
ଧନିଆ ପତ ତମ ଇଚ୍ଛା ଅନୁଯାଇ ତମ ଇଚ୍ଛା ହେଲେ ପକେଇବେ ନ ହେଲେ ତ ନାହିଁ।
ହୁଁ
ଆଚ୍ଛା।
ଆଉ କୁହନ୍ତୁ।
ଉଁ-ଉଁ-ଉଁ-ଉଁ
ତମକୁ କଣ କଣ ଭଲ ଲାଗେ?
ମତେ ବି ବହୁତ ଜିନିଷ ମତେ ଅଣ୍ଡା ବି ଖାଇବାକୁ ଭଲ ଲାଗେ।
ହୁଁ।
ମୁଁ ଅଣ୍ଡା ତରକାରୀ ବି ବନାଏ ତାକୁ ଆପଣ ଯେମିତି କହିଲେ ତାକୁ ସେମିତି ବନେଇଲେ ବି ମତେ ଭଲ ଲାଗେ। ତାକୁ ମୁଁ ସେମିତି ନ ବନେଇକି ନା ଫାଷ୍ଟ ଅଣ୍ଡାଟାକୁ ଏମତି ଆମ୍ଲେଟ କରିଦିଏ‌।
ହଁ।
ମାନେ ଗୋଟେ ଗୋଟେ ଅଣ୍ଡା-ଆ-ଆ ଫଟେଇକିନା ସେଥିରେ ଲୁଣ ଗୋଟେ ଅଣ୍ଡା ଫଟେଇଲେ ସେ ସେଥିରେ ଆମର ଲୁଣ ଆଉ ଟିକେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଟିକେ ପକେଇକି ତାକୁ ଯେମିତି ନର୍ମାଲ ଆମ୍ଲେଟ୍ ବନେଇବା କଥା ଗୋଟେ ଆମ୍ଲେଟ୍ କରିକି ବାହାର କରିଦିଏ। ସେଥିରେ ଆ ସେଥିରେ ଆମ୍ଲେଟ୍ କରିକି ବାହାର କରିଦିଏ। ତାପରେ ଏବେ ମୁଁ ମସଲା ବାଟେ ଯୋଉ ଅଦା ରସୁଣ ପେଷ୍ଟ ହଉ ଆମର କା ଜୁ ଆଉ ମଗଜ ଏସବୁକୁୁ ଭଲରେ ବତୁରେଇକି ଭା ଆଉ ଧଳା ସୋରିଷ ଏସବୁ ବାଟିକି ମସଲା ପ୍ରସ୍ତୁତ କରିଦିଏ, ସେ ମସଲାକୁ ଭଲରେ ଭାଜିଦିଏ। ପିଆଜ ମସଲା ତ କଣ ପିଆଜ ଆମର ଫୁଟଣ ପାଇଁ ଯାଆର ଯାଆର ସହ ଗୋଟା ମସଲା ଏସବୁକୁୁ ଭାଜିଦିଏ। ତାପରେ ସେ ମସଲାକୁ ଭଲ ଭାବେ ଭାଜି ହେଇ ସାରିଲା ପରେ ସେଥିରେ ମୁଁ ଯଦି ଆଳୁ ପକେଇବାର ଅଛି ତାହେଲେ ଆଳୁ ମୁଁ ପକେଇଦିଏ ଟିକେ କାଟିକି ଚାରି ପିସ୍ କରିକି ତାକୁ ଟିକେ ଭାଜିଦିଏ। ସେ ନ ପକେଇବାର ଅଛି ନାହିଁ ସେମିତି ଡାଇରେକ୍ଟ ସେଥିରେ ପାଣି ଟିକେ ଦେଇଦିଏ ଅଳ୍ପ ପରିମାଣ ଦିଏ ମାନେ ଗୋଟେ କପ୍ କିମ୍ବା ଅଧା କପ୍, ତାପରେ ମୁଁ ଯେବେ ବନେଇଥିବି ଆମ୍ଲେଟ୍ ଟା ପାଣି ଫୁଟି ସାରିଲା ପରେ ପୁରା ପାଣି ଆମର ସେଭେଣ୍ଟି ପରସେଣ୍ଟରୁ ଏଇଟି ପରସ୍ ପୁରା ହଣ୍ଡ୍ରେଡ ପରସେଣ୍ଟ ପାଣି ପୁରା ଫୁଟି ସାରିଲା ପରେ, ବାଷ୍ପ ହେଇ ସାରିଲା ପରେ
ହୁଁ।
ପୁରା ଶୁଖ୍ ଖିଲା ହବନି ଅଳ୍ପ ଟିକେ ପାଣି ଫୁଟିବ ଯେମିତି ଫୁ ଫୁଟା ପାଣି, ପାଣି ଯେତେବେଳେ ଫୁଟିବା ଆରମ୍ଭ କରିବ ଫୁଟିବା ଆରମ୍ଭ କରିବା ସମୟରେ ମୁଁ ଯୋଉ ପ୍ରସ୍ତୁତ କରିଥିବି ଆମ୍ଲେଟ୍ ସେ ଆମ୍ଲେଟ୍ କୁ ସେଥିରେ ପକେଇଦିଏ। ପକେଇ ଦେଇକି ତାକୁ ଘୋଡେଇ ଦେବେ, ଘୋଡେଇ ଦେଇକି ବନ୍ଦ କରିଦେବେ। ବାସ୍ ତାକୁ ମୁଁ ଖାଇବା ଦର୍ ଏବେ ମୁଁ ତାକୁ ପନ୍ଦର ମିନିଟ୍ ପରେ ବାହାର କରିକି ତରକାରୀଟା ଶୁଖିଲା ଭାତ ସହିତ ଖାଏ, ବହୁତ ଭଲ ଲାଗେ।
ହଁ-ହଁ-ହଁ-ହଁ। ବହୁତ ଖୁସି ଲାଗିଲା ଭଉଣୀ ତମଥିଲେ କଥା ହେଇକି।
ଆପଣଙ୍କୁ ଆଇସ୍କ୍ରିମ୍ ଖାଇବା ଆଇସ୍କ୍ରିମ୍ ଖାଇବାକୁ ଭଲ ଲାଗେ?
ହଁଅ ଆଇସ୍କ୍ରିମ୍ ବି ଖାଇବାକୁ ଭଲ ଲାଗେ।
ଆଇସ୍କ୍ରିମ୍ ଆପଣ ବାହାରୁ କିଣି ଖାଆନ୍ତି?
କଣ କହିଲ? ହଁ ବାହାରୁ ମଗେଇ ଖାଏ।
ତ ସେଇଟାରେ ବେଶୀ ସୁଗାର ଥାଏ ନା।
ଓହୋଃ ହଁ।
ଆପଣଙ୍କୁ ଘରେ ଆଇସ୍କ୍ରିମ ବନେଇ ଆସିନି?
ହଁ ମୁଁ କଷ୍ଟାର୍ଡ ବନାଏ ଆଉ ମାନେ ହଁ ଏ ସବୁର ବନାଏ ଆଉ କେବେ ମୁଁ ଆଇସ୍କ୍ରିମ୍ କଣ କଷ୍ଟାର୍ଡ଼?
ହୁଁ।
ହଁ କିଛି ନାହିଁ ତ ସେଥିରେ କଣ କରିବେ। ଫାଷ୍ଟ କଣ କରିବି ଶାଗୁ ସବ୍ଜା ନା ଥିବ ଘରେ ସାବନ। ସାତଜଣଙ୍କୁ ରାତିରେ ତାକୁ ଫାଷ୍ଟ ରାତିରେ ନାହିଁ କିଛି ଦରକାର ନାହିଁ। ତାକୁ ଦଶ ମିନିଟ ଭିଜେଇ ଦେଲେ ସେ ଭିଜିଯାଏ ସାବଧାନ। ଭିଜାଇ ଦେଲେ ଭଲ ଆସେ ଭିଜେଇ ଦେଇକି। କଣ କରିବ ଫାଷ୍ଟ କ୍ଷୀରରେ କ୍ଷୀରରେ କଷ୍ଟାର୍ଡ଼ ନେବେ ଏକ ଚାମଚ ତମ ପସଙ୍ଗ ଅନସାଇ କଷ୍ଟାର୍ଡ଼ ନେବେ କଷ୍ଟାର୍ଡ଼ ନେଇକ କି ଏ କଷ୍ଟାଡକୁ କଣ କରିବେ ଭଲ ସେ ନେଇସାରିଲା ପରେ ଯୋଉ ମାନେ ଆମର ଶାଗୁଦାନା ଆଉ ହଉ ଯୋଉ ତାକୁ ଅଲଗା ଭିଜେଇକି ରଖିଦେଇଥିବେ ଏଥିରେ କଣ କରିବେ କଷ୍ଟାର୍ଡ କୁ ଗୋଟେ ଗ୍ଲାସ ପାଣିରେ ଗରମ ପାଣି କିବା ଆଉ କିବା କ୍ଷୀର ହଉ ସେଥିରେ କରିବେ ଭଲ ସେ ତାକୁ ଫୁଟେଇଦବେ ଏ କ୍ଷୀରକୁ ଏ କଷ୍ଟାଡକୁ।
ଓୋ ହୋ।
ହୁଁ ଫୁଟି ସାରିଲା ପରେ ତାକୁ କଣ କରିବେ ଅଲଗା ରଖିଦେବେ ଅଲଗା ରଖି ରହ ତମର ଯାହା ଯାହା ଘରେ ପ ହୁ ଫ୍ରୁଟ୍ସ୍ ଅଛି ଯାହା ଅଛି ତା ସହିତ କାଜୁଅର୍ କି କାଜ ଟୁ ଡ୍ରାଏ ଫୃଟ୍ସମାନେ ପିସ୍ତା ବାଦାମ ଯୋବି ହଉ। ତମେ ଆରାମ ସେ ଖାଇପାରିବ ବହୁତ ଟଷ୍ଟିସ ଲାଗେ ହୁଁ ଏଇଟା। ଖରା ଦିନକୁ ବହୁତ ଆରାମ ଲାଗେ।
ହଉ ଭଉଣୀ ମୁଁ ଏ ଆଜି ଆପଣଙ୍କ ସହିତ କ ଥାପ ବହୁତ ଭଲ ଲାଗିଲା ତ ମୁଁ ପରେ କଲ କରିବି।
ହଉ ଧନ୍ୟବାଦ ଭଉଣୀ ହଉ ଧନ୍ୟବାଦ ଭଉଣୀ ହଉ। ହଉ ଠିକ ଅଛି